ହ୍ୟାଲୋ।
ହୁଁ ହ୍ୟାଲୋ।
ଜୟ ଜଗନ୍ନାଥ କଣ କରୁଛ।
କଣ କରିବି ଖାଇକି ବସିଛି ଆଉ।
ଉଁ ହୁଁ ଆଜି କଣ ଖାଇବା ହେଲା ସବୁ।
ଆଜି କଣଉ ଏ ଭେଜ ମଗେଇଥିଲି ସ୍ଵିଗିରୁ ମଗେଇଥିଲି ତ। ଆଉ ରୋଷେଇ ତ ହେଇନି। ମଗେଇଥିଲି ଯୋଉ ଆମର ଏଇ ଯୋଉ ଲଛା ପରଟା ନୁହଁ। ସେଇଟା ମଗେଇଥିଲି ଆଉ ଆମର ପନିର ମଗେଇ ଦେଇଥିଲି।।
ଓହୋ ଆଜି ରୋଷେଇ ହେଇନି କି ଘରେ।
ନା ଘରେ କଣ ଆଇଲା ବେଳକୁ ଲେଟ୍ ହେଇଲେ ତ ଆଉ ରୋଷେଇ।
ଆଚ୍ଛା ଆଚ୍ଛା କଣ ଖାଇବାକୁ ବେଶୀ ଭଲ ଲାଗେ ମାନେ ଭେଜ୍ ନା ନନଭେଜ୍।
ମୋର ଭେଜ୍।
ଭେଜ୍ ଆଇଟମ୍ ବେଶୀ ନା ଆଚ୍ଛା। ଭେଜରେ ବି ତ କିଛି ରୋଷେଇ କରୁଥିବ ବୋଧେ।
ହଁ ରୋଷେଇ କରୁଛି ବା।
କଣ ରୋଷେଇ କର ଭେଜ୍ ରେ?
ଭେଜଜରେ ମସ୍ରୁମ୍ ଆସିବ ଆମର ଏଇ ପନିର୍ ଆସିବ।
ଓହୋ। ମାନେ କେମିତି କଣ କର ମସରୁମ୍ ଯଦି କରିବ ମସରୁମ୍ ର ମାନେ? କେଉ ଆଇଟମ୍ ଟା ଭଲ କରିପାର?
ମସରୁମ୍ ଟା କରେ ଫୁଣି ଆମେ ଏଠି କରିବାର ମାନେ କଣ କଇଲ? ସେ ଯୋଉ ସୋରିଷ ଇଏ ଦେଇକି କରିବା କଥା ଯେ ଆମେ କଣ କରୁଛୁ ଗୋଟେ ଭାଜି ଦେଇକି ପିଆଜ, ଲଙ୍କା, ପକେଇକି ଭାଜିିକି ଖାଇଦଉଛୁ ଆଉ କଣ କରିବୁ।
ତରକାରୀ ଆଇଟମ୍ କରନ୍ତି ତାହେଲେ ନାଇଁ କି?
ତରକାରୀ କଲେ ହବ ଜେ ଏ -ଏଇ ଟାଇମ୍ ଲାଗିବ। ଯୋଉ ଟା ଜଲ୍ଦି ହବ ସେଇ ଜିନିଷଟା କରୁ ଆଉ।
ବ୍ୟସ୍ତ ଲାଇଫରେ ଯେଉଟା ଇଜି ହେବ ସେଇଟା କରିହେବ ଆଉ। ମାନେ ବଟନ୍ ମସରୁମ୍ ଭଲ ଲାଗେ ନା ପାଳ ଛତୁ ଯୋଉଟା ଆମର ମିଳେ?
ପାଳ ଛତୁ, ପାଳ ଛତୁ।
ପାଳ ଛତୁଟା ହଁ ପାଳ ଛତୁଟା ତ ଭଲ ଲାଗେ।
ପାଳ ଛତୁ ଟା ହିଁ ବଢିଆ ଲାଗେ ତାକୁ ଟିକେ ଇଏ କରିକି କଲେ
ହୁଁ। ଆଜି ତାହେଲେ ମଗାହେଇକି ଖିଆ ହେଲା କାଲି ପୁଣି ଆଉଥରେ ଯିବ ଅଫିସ୍ ନାଇଁ? ଆଚ୍ଛା ଅଫିସ୍ ଏଇଠୁ କେତେ କିଲୋମିଟର ଦୂର ଅଛି?
ଆମର ହଁ ହେଇଯିବ ତଥାପି ତିନି କିଲୋ, ଚାରି କିଲୋମିଟର ଭିତରେ ହବ।
ଚାରି କିଲୋମିଟର ଆଚ୍ଛା।
ହୁଁ।
କେତେଟା ରୁ କେତେଟା ସିଫ୍ଟ ଟାଇମିଙ୍ଗ ରହୁଛି?
ଟାଇମିଙ୍ଗ ରହୁଛି ଦଶଟାରୁ ଏଇ ସନ୍ଧ୍ୟା ସାତଟା। ସାଡେ ଛଅଟା।
ସାତଟା ପର୍ଯ୍ୟନ୍ତ ଆଚ୍ଛା ଆଚ୍ଛା। ଆଉ ସାଟର୍ଡ଼େ ସଣ୍ଡେ ୱିକ୍ ଅଫ୍ ନା ଏମିତି ଓନ୍ଲି ସଣ୍ଡେ ହିଁ ଅଫ୍ ରହୁଛି?
ସଣ୍ଡେ ଅଫ ଅଛି ସଟର୍ଡ଼େ ହାଫ୍ଡେ।
ସଟର୍ଡେ ହାଫ୍ ଡେ ରହୁଛି ନା ଆଚ୍ଛା ଯା ହଉ ଭଲ। ଗୋଟେ ଏନଙ୍ଗେଜମେଣ୍ଟ ଦରକାର ଆଉ ଭଲ ସିଫ୍ଟ ବି ଅଛୁ।
ପ୍ରାଇଭେଟ ଜବ କଣ ସେଇ ଗମେଣ୍ଟ ଆପ୍ଲାଏ କରିଛି ଚାଲିଛି ଦେଖା କଣ ହଉଛି।
ହୁଁ, ହୁଁ।
ଆଉ କଣ କରୁଥିଲୁ।
ମୋର ତ ଏଇ ରୋଷେଇ କାମ ସରିଲା ଆଉ ଖାଇନି ଟିକେ ପରେ ଖାଇବି ଆଉ।
ବ ଲେଇଦେ ଦେଇଦେ
ଆଜି ଆମର ହେଇଥିଲା ଚିକେନ୍ ବିରିୟାନୀ।
ଚିକେନ୍ ବିରିୟାନୀର ସେ ରାଇସ୍ ଟା ଖାଲି ଖାଇଦେବ ଆଉ ସିଏ
ନାଇଁ ମାନେ ତମେ ସେ ଚାହିଁଲେ ଯେଉଁଟା ଚିକେନ୍ ବିରିୟାନୀ କରୁଛି ଆମେ ସେଇଟା ଛତିରେ ବି କରିପାରିବା ନହେଲେ ମିକ୍ସ ଭେଜିଟେବଲ୍ସରେ ବି କରିହବ।
ସିଏ ବଢ଼ିଆ ଲାଗିବ, ସେଇଟା ବଢ଼ିଆ ଲାଗିବ, ପୁରା ଭେଜ୍ ଯୋଉଟା କହିଲ ବଢ଼ିଆ ଲାଗିବ।
ଭେଜ ରେ ବି ମୁଁ ସେମିତି ହିଁରେ ଯେମତି ଚିକେନ୍ ପ୍ରୋସେସ୍ ମାନେ ଆ ପରିବା ଗୁଡ଼ାକୁ କାଟିକି ହାଲକା ତେଲରେ ଭାଜି ଦେଇକି ତାପ ସବୁ ସେଥିରେ ସବୁ ମିକ୍ସ କରିଦି ଯେମିତିକି ଦହି, ଅଦା, ରସୁଣ ବଟା ଆଉ ପୁଦିନା ଧନିଆ ଜିରା ଲଙ୍କା ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ବାକି ଟିକଏ ମିଟ୍ ମସଲା ଆଉ ବିରିୟାନୀ ମସଲା ମୁଁ ବି ଘରେ ବନାଏ ତ ସେଇଟାକୁ ପକାଏ ଟିକେ ବାକି ଲେମ୍ବୁ, ଦହି। ସବୁ ମିଶେଇକି ପିଆଜ ଟମାଟୋ ବି ଏମିତି କାଟିକି ଏମତି ସପ ମାନେ ଗୋଲ ଗୋଲ ରାଉନଡ୍ ରାଉଣ୍ଡ କାଟିକି ବି ପକେଇ ଦିଏ ସେଇଥିରେ। କଞ୍ଚା ଲଙ୍କା ସବୁ ପକେଇକି ତେଲ ଟିକେ ପକାଇଆ ସୋରିଷ ତେଲ ନହେଲେ ପିଆଜ ଯେଉଁଟା ଛଣା ହେଇଥିବ ସେଇ ତେଲ ବି ପକେଇଲେ ଭଲ ଲାଗିବ ସବୁ ମିକ୍ସ କରିକି ରଖିଦେବ। ଗୋଟେ ଘଣ୍ଟା ରଖିଲା ପରେ ସୋୟାବିନ୍ ବି ସେଥିରେ ପକେଇ ଦେଇ ପାରିବ ତମେ ଯଦ ଚାହିଁବ। ତାପରେ ଡାଇରେକ୍ଟ ଗୋଟେ ଅ ତମେ ଯୋଉ ଥିରେ ବି କରିବ ମାନେ କଢେଇ ହଉ କି ତମର ଯୋଉଟା ଓ ଡେକ୍ଚି ହଉ ସେଥିରେ ଡାଇରେକ୍ଟ ସେଥିରେ ଘିଅ ପକେଇ ଦେଇକି ହାଲକା ଟିକେ ଜିରା ପକେଇଦବ ଆଉ ବାକି ଏଇଟାକୁ ପକେଇଦବ। ପକେଇ ଦେଲା ପରେ ସେଟା ଯେତେଲେ ହାଲକା ହାଲକା ଧୀରେ ଧୀରେ ଗ୍ରେଭି ହେଇଯିବ ନା ଗ୍ରେଭି ହେଲା ପରେ ତମେ ଯେମିତି ରୋଷେଇ କରୁଛ ରାଇସ୍କୁୁ ଯେମିତି ଉଁ ପାଣି ଫୁଟିଲା ପରେ ସେଥିରେ ତେଜପତ୍ର ପତ୍ର, ଡାଲଚିନି, ଇଲାଇଚି, ସା ଜିରା ଟିକେ ସବ୍ ପକେଇକି ଫ୍ଲେଭରଫୁଲ ତାକୁ ବନେଇଦବ ପୁଦିନା ପତ୍ର ଟିକେ ପକାଇଲା ପରେ ଭାତ ହେଇଯିବ। ତାପରେ ସେ ଭାତଟାକୁ ଏଇଥିରେ ଆଣିକି ପକଦିଏ ମୁଁ ଲେୟାରିଙ୍ଗ କରେନି ବେଶୀ। ମୁଁ ଡାଇରେକ୍ଟ ଏମିତି କରେ ଯେମିତି ତାର ଫ୍ଲେଭରଟାରେ ହିଁ ଭାତର ଭାତକୁ ଆସିବ। ଲେୟାରିଙ୍ଗ କଲେ କଣ କି ମସଲା ତମକୁ ଯଦି ଉପର ପଟ ଲେୟାର ଟାରେ ମସଲା ଲାଗିଲା। ତଳ ଟା ଟିକେ ଚିପ ଚିପିଆ ଲାଗିବ। ଭଲ ଲାଗିବନି କିନ୍ତୁ ତୁମେ ଏଇ ପ୍ରୋସେସରେ କରିବ ଭାତ ବି ଖିଲାଖିଲା ରହିବ ଆଉ ପରିବା ଗୁଡ଼ାକର ଫ୍ଲେଭର ବି ଭଲ ଆସିବ ଭାତରେ ମାନେ ଯେଉଁଟା ମସଲା ଫ୍ଲେଭରଟା। ତାପରେ ଉପରେ ଏମିତି ଛଣା ପିଆଜ ଆଉ ବାକି ପୁଦିନା, ଧନିଆ ଟିକେ କେଉଡ଼ା ୱାଟର ଏମିତି ଲଙ୍କା ଆଉ ଟିକେ ବିରିୟାନୀ ମସଲା ପକାଇ ଦେଇକି ତାକୁ ଦମ୍ ବସାଇଦିଏ ପନ୍ଦର ମିନିଟ୍ ପରେ ହେଇଗଲା ବିରିୟାନୀ ଆଉ କଣ।
ମୁଁ ଭଉଣୀ ସେଇଭଳିଆ କରେ ଯେ କରେ ମାନେ କଣ ସିଏଇ ପନିର ଫନିର ପକେଇକି କରନ୍ତି ବଢ଼ିଆ ଲାଗିବ।
ହୁଁ ପନିର ଛାଣିକି ଭେଜିଟେବଲ୍ସ ସହିତ ତମ ତମେ ଚଏସ୍ କରିପରିବ ଯଉଟା ବି ପେକେଇକି କରିପାରିବ କିଛି ଅସୁବିଧା ନାହିଁ।
ସେ ଘର ଖାଦ୍ୟ ଗଲେ ଯାଇକି ମିଳିବ ଆଉ ବାହାର ଖାଦ୍ୟ ଅଲଗା
ନିହାତି ଭାବରେ ଘର ଖାଦ୍ୟ ତ ତାର ତ ଅଲଗା ଟେଷ୍ଟ ହି ରହିବ ନିହାତି ଭାବରେ ଆଉ ସେଇଟା ବାହାର ଜାଗାରେ ତ ଆମେ ତାକୁ ମିସ୍ କରିବା। ଆଉ ଆଗକୁ ମାନେ ଏମିତି ପଢାପଢି କରିବାର କିଛି ପ୍ଲାନ୍ ଅଛି ନା ଏମିତି ହିଁ ଜବ୍ ଆଉ କିଛି ଦେଖିବ ନା ଅଲଗା ଜବ୍ ସୁଇଚ୍ କରିବ।
ଏବେ ତ ଟ୍ରାଏ କରୁଛି ଜବ୍ ହେରିକା ଦେଖିକି କରୁଚି ଯେ
ଆଚ୍ଛା।
ହଁ ସେଇଟା ବି ସତ କଥା ଏବେ ଆଉ ପଢ଼ାପଢି ନ କରିକି ବରଂ ଜବ୍ ଟା କଲେ। ସେଠାର ବରଂ କିଛି ତ ଇନକମ୍ ଗୋଟେ ଆସିପାରିବ। କାରଣ ଆମେ ତ ପାଠ ପଢିବା ହିଁ ଜବ୍ କରିବା ପାଇଁ ଏବେ ଯଦି ଜବ୍ ଲାଗିଛି ତମର ଏଇଥିରେ ଯଦି ଏକ୍ସପିରିଏନ୍ସ ହେଲା। ଏକ୍ସପିରିଏନ୍ସଟାକୁ ନେଇକି ତୁମେ ହାଇକ୍ କରିପାରିବ ନା ଲାଇଫରେ।
ହଁ ହଁ।
ହୁଁ ଆଜିକାଲି ହଉଛି ଏଜୁକେସନ ଅପେକ୍ଷା ନା ସ୍କିଲଟା ବେଶୀ ଦରକାର ହେଉଛି ମାନେ ତୁମର ସ୍କିଲସ କଣ ଅଛି ତୁମର କମ୍ୟୁନିକେସନ୍ କେମିତି ଅଛି। ହ ମୁଁ ତ ବହୁତ ଲୋକଙ୍କୁ ଦେଖିଛି ଯେମିତିକି ଗ୍ରାଜୁଏସନ୍ ଅଣ୍ଡର୍ ଗ୍ରାଜୁଏସନ୍ ବି ହେଇଥିବେ କି ଏମ୍ ବିଏ ବି କରିନଥିବେ କେଉଁଠି ବି ଗୋଟେ ଫିଲ୍ଡରେ ହଉ ତାଙ୍କୁ ଯଦି ଥରେ ସୁଯୋଗ ମିଳୁଛି ବଟ୍ ତାଙ୍କର ସ୍କିଲ୍ ପାଇଁ ସେମାନେ ବହୁତ ମାନେ ଡେଭଲପ୍ ହେଉଛି ତାଙ୍କର ଯେମିତିକି ସେମାନଙ୍କର କମ୍ୟୁନିକେସନ୍ ଭଲ ଥିବ। କଥାବାର୍ତ୍ତା କହିବାର ଯେମତି ବଡିଲେସନ ତାଙ୍କର ଭଲ ଥିବ ତ ସେଇଥି ସେମାନଙ୍କର ଇମ୍ପ୍ରୁଭମେଣ୍ଟ ବହୁତ ହଉଛି। ସେଇଟା ବି ଗୋଟେ ନିହାତି ଦରକାର ଆମେ ଭାବୁ ମାନେ ଛୁଆବେେଳେ ଭାବୁଥିଲେ କି କି ଯିଏ ଭଲ ପାଠ ପଢିବ ସିଏ ଭଲ ଚାକିରି କରିବ ହୁଁ।
ଚାଲିଛିିନ କାହିଁକି ବେକାରଟାରେ ଏକୁଟିଆ କରିବା ବସିବେ ବସିବେ କଣ ଅଛି ଜଣେ ଆମ ସେ ଦାଦାଙ୍କ ପୁଅ ସେ ଖୋଜି ଖୋଜି ଆଜିକା ଡେଟରେ ଏଜ୍ ହେଇଗଲାଣି। ତଥାପି ଲାଗିଛନ୍ତି ଯେ କିନ୍ତୁ ବସିବ ଲାଭ କିଛି ନାହିଁ।
ହୁଁ। ନାଇଁ ସେଇଟା ତ ସତ କଥା ମାନେ ଆଜିକାଲି ଯେମିତି ହେଲାଣି ନା ଯୁଗ ଟା ମାନେ ବହୁତ ଲୋକ ବହୁତ ଆଡଭାନ୍ସ ହେଇଯାଉଛନ୍ତି ମାନେ ଆମେ ଯଦି ପଛରେ ରହିଯିବା ନା ଆମେ ବହୁତ ପଛରେ ରହିଯିବା। କିନ୍ତୁ ଯଦି ତମର ସ୍କିଲ୍ କମ୍ୟୁନିକେସନ ତମେ ଠିକ୍ କରିଛ ନା ତମେ ବହୁତ ଆଗକୁ ଯାଇପାରିବ। ଆଜିକାଲି ଯେଉଁ କମ୍ପିଟିସନ୍ ଯୁଗରେ ଏସବୁ ଜିନିଷ ମାନେ ଆମକୁ ବହୁତ ଆଖି ଆଗରେ ରଖିବାକୁ ପଡ଼ୁଛି। ଛୋଟ ପିଲାଙ୍କୁ ପାଠ ସହିତ କମ୍ୟୁନିକେସନ ଟାକୁ ବି ଷ୍ଟ୍ରଙ୍ଗ କରିବାଟା ହଉଛି ଗୋଟେ ମାନେ ଗୁରୁ ଦାୟିତ୍ଵ।
ହଁ ସେଇଟାବି ହଁ।
ହୁ। ଆମ ବେଳକୁ ତ ମାନେ ଓଡିଆ ମିଡିୟମ ଥିଲା ମୁଁ ତ ଓଡିଆ ମିଡିୟମ ରେ ହିଁ ପଢିକି ଆସିଛି। ସେତେବେଳକୁ ଇଂଲିଶର ବହି ଯେଉଁ ଷ୍ଟାର୍ଟ ହଉଥିଲା କ୍ଲାସ୍ ଥ୍ରୀ ରୁ ଷ୍ଟାର୍ଟ ହଉଥିଲା। ତାହଲେ ଆମେ ଇଂଲିଶ ର ଏତେ କିଛି ଜାଣି ପାରୁନଥିଲୁ ବଟ୍ ଏବେ କଣ ପିଲା ଯୋଉ ସ୍କୁଲ ବି ଯାଉଛନ୍ତି ନର୍ସରୀ ପିଲା ବି ରାଇମସ ଗାଉଛନ୍ତି କି ସେମାନେ ଏ ବି ଲ ଦେଖୁଛନ୍ତି ମାନେ ଯୋଉଟା କି ଅଢେଇ ବର୍ଷ ତିନି ବର୍ଷ ପିଲାମାନେ କରୁଛନ୍ତି ସେଟା ଆମେ ତ କ୍ଲାସ ଥ୍ରୀରେ କରୁଥିଲେ। ଅଭିଅସଲି ମାନେ ଯୁଗରେ ତ ଡିଫରେନ୍ସ ରହୁଛି ସେଇ ହିସାବରେ ବି ସେମାନେ ଆଡଭାନ୍ସ ହଉ ନ୍ତି ବାକି ଲକ୍ ଉପରେ ଡିପେଣ୍ଡ କରେ କି କିଏ କାହାର କ୍ୟାରିୟର୍ କିଏ କେମିତି ବନେଇ ପାରିବ ଆଉ।
ହୁଁ
ଦେଖାଯାଉ। ଆମେ କରୁଥିଲେ ଆମ କର୍ମକରିଚୁ ଦେଖା ଯାଉ
କର୍ମ କଲେ ତ ନିହାତି ଫଳ ମାନେ ମିଳିବ ସେଇଟା କିଛି ନାହିଁ କିନ୍ତୁ ଗୋଟେ ଗୋଟେ ଥାଏ ନା କି ଗୋଟେ ନିର୍ଦ୍ଦିଷ୍ଟ ସମୟ ଥାଏ ସେ ସମୟ ପର୍ଯ୍ୟନ୍ତ ଆମକୁ ୱେଟ୍ କରିବାକୁ ପଡ଼ିବ। ତମର ଏବେ ମେ ବି ଏଇଟା ଇନିସିଆଲ୍ ଫେଜ୍ ଚାଲିଚି ବଟ୍ କିଏ କହିପାରିବ କି ତମର ଏକ୍ସପିରିଏନ୍ସ୍ ସାରିଲା ପରେ ଭଗବାନ୍ ତମକୁ କଉଠି ନେଇକି ରଖିବେ ସବୁ କଥାରେ ଟିକେ ଧୈର୍ଯ୍ୟ ଦରକାର୍ ଠିକ୍ ଅଛି ଏବେ ଆମ ପାଖରେ ମାନେ ବହୁତ୍ ଜିନିଷର ଅଭାବ ଅଛି ତ ଆଗକୁ ଯାଇକି ଆମେ ସେ ସବୁ ପୁରା କରିପାରିବେ ଯୋଉଥିରେ କି ଭଗବାନ୍ ଆମକୁ ବି ସାହା ହେବେ ସମସ୍ତେ ତ ଫାଷ୍ଟ୍ ଷ୍ଟେପ୍ ରୁୁ ହିଁ ଷ୍ଟାର୍ଟ କରନ୍ତି ଏବେ ତମର ଫାଷ୍ଟ୍ ଷ୍ଟେପ୍ ଚାଲିଚି ବଟ୍ ଆଗକୁ ଗଲେ ବି ତୁମେ ସେଇ ପଛକୁ ଫେରିବ କି ମୁଁ ଏ ଦିନେ ବି ଏଇ ଷ୍ଟେପ୍ରେ ଥିଲି।
ହଁ ସେଇଟା ବି ଉଦାହରଣ।
ହୁଁ। ଯେତେବେଳେ ସବୁ ନ୍ୟୁ କମର୍ସ ମାନେ ଆସଛନ୍ତି ନା ମାନେ ମୁଁ ବି ଜବ୍ କରିଚି ଯେତେବେଳେ ନ୍ୟୁ କମର୍ସ ମାନେ ଆସନ୍ତି ସେମାନେ ଯେତେବେଳେ କ୍ୱାରି ପଚାରନ୍ତି କି କଣ ଡାଉଟ୍ ପଚାରନ୍ତି ମ ତେ ବେଳେ ବେଳେ ସେଇଟା ହିଁ ରିମାଣ୍ଡ୍ ହେଇଯାଏ କି ମୁଁ କେବେ ଗୋଟେ ନିଉ କମର୍ ହେଇକି ଆସିଥିଲି ଆଉ ଏସବୁ ଜିନିଷ ମୁଁ ବି କରୁଥିଲି। ସେଇଟା ବି ବହୁତ ରିମାଣ୍ଡ୍ କରେ ଆଉ ଏବେ ସବୁ ଜିନିଷର ପ୍ରୋଫସିନ୍ ହେଲା ପରେ ସେଇ ଦିନ ଗୁଡା ମିସ୍ କରଛି ଯେତବେଳେ ଏଇଟା ପାଇଁ ଯାଉ ସେଇଟା ପାଇଁ ଯାଅ ୟା ପାଖକୁ ଯାଅ ତା ପାଖକୁ ଯାଅ ଦୌଡ଼ା ଦୌଡ଼ି କର ଏଇଟା କର ସେଇଟା କର ସେ ସବୁ ଜିନିଷ ବି ବହୁତ୍ ମନେ ପଡିଲେ ବେଳେ ବେଳେ ମାନେ ଇଏ ଲାଗେ ମେମୋରିଇଜ ଗୁଡା ମନେ ପଡେ ତ ବହୁତ୍ ଖୁସି ଲାଗେ ଯାହା ହଉ କି ଏବେ ମୁଁ ତ ସେତିକି କରିପାରୁଛି ସେଇଟା ବହୁତ୍ ଭଲ। ଟାଇମ୍ ଲାଗିବ ବଟ୍ ଭଗବାନ୍ ତ କେବେ ନା କେବେ ସାହା ହେବେ।
ମୁଁ ଏଇ ସନ୍ଧ୍ୟା ରାତି ଟାଇମ୍ ରେ ଆସିିକି ବସିକି ଭାବେବି
ନାଇଁ ମୁଁ ବି ସେମ୍ ତି ଆଚୁଲି ନା ବେଳେ ବେଳେ ଲାଇଫ୍ ରେ ଲାଗେ କି ଅ ନିଜ ପାଇଁ ଟିକେ ଟାଇମ୍ ବାହାର କରିବା ମାନେ ଯେମିତି ତମର ଅଫିସ୍ ସରିଲା ତମେ ପୁରା ବିଜି ସେଡ୍ୟୁଲ୍ ଭିତରେ ଥିବ ତମେ ଆସିଲା ବେଳକୁ ନା ତମକୁ ନିଜକୁ ନିଜକୁ ଟାଇମ୍ ଦବାକୁ ଭାରି ଇଛା ହବ କି ମୁଁ ଗୋଟେ ଜାଗାରେ ବସିବି ଭାବିବି ଟିକେ ନିଜେ ଗୋଟେ ସୁନସାନ୍ ଜାଗାରେ ବସିକି ମୋ ମନକୁ ସ୍ଥିର କରିବୁ ମୋ ମାଇଣ୍ଡ୍ କୁ ସ୍ଥିର କରିବି ସେହି ଟାଇମ୍ ରେ ତୁମେ ବହୁତ୍ ଜିନିଷ ଭାବିପାରିବ ନିଜକୁ ସମୟ ଦେଇପାରିବ ତାର ଅନୁଭୂତି ଗୋଟେ ଅଲଗା ପ୍ରକାର ଆସେ। ଯଉଟାକି ଆମେ ବିଜି ସେଡ୍ୟୁଲରେ ଆମ ନିଜକୁ ଆମେ ସେତିକି ଟାଇମ୍ ଦେଇ ପାରନ୍ତିନି ଠିକ୍ ଅଛି ଯାଅ ତମେ ଖାଇସାରିଲାଣି ଶୋଇବ ଆଉ ଥରେ ପରେ କେତେବେଳେ କଥା ହେବ ଆଉ ହଁ ହଉ ଗୁଡ଼୍ ନାଇଟ୍।
ଗୁଡ୍ ନାଇଟ୍।